ଭାଇ ନମସ୍କା
ଆ ସୁପ୍ରଭାତ ଆଜ୍ଞା।
ସୁପ୍ରଭାତ ଭଲ ଅଛନ୍ତି। ଭଲ ଅଛନ୍ତି। ଆଜ୍ଞା ଶୁଣି ପାରୁଛନ୍ତି।
ଜ୍ଞା ଆଜ୍ଞ୍
ଆପଣ ଆପଣ ଟିକେ ନେଟୱାର୍କ ଜାଗାକୁ ଆସିଲେ ଭଲ ହୁଅନ୍ତା। ଆପଣଙ୍କ ସ୍ବର ଟିକେ କମ ଶୁଭୁଛି ମତେ।
ଅଛି ଆଜ୍ଞା ନେଟୱାର୍କ ଶୁଣୁଚ ମୁଁ ଆ ବା ଉଡ୍ ହେଲା। ଏବେ ଶଭ୍ ହ୍ୟାଲୋ।